କୁହ?
ହ୍ୟାଲୋ ଅ ଏଇଠି ବସିଛି। ସଛିିନା ଫାଷ୍ଟଫୁଡ଼ ରଖିଆାଉଛୁ ଆଉ ଚିକେନ ରୋଲ ଗୁଡ଼ା ଖାଉଥିଲ ଆଉ
ହଉ ଫାଷ୍ଟ ଫୁଡ଼୍ ଖାଅ ଆଉ ଦେହ ଭଲ ରହିବ
ହୁଁ ତୁମେ କଣ କରୁଛ?
ମୁଁ
ତୁମେ କଣ କରୁଛ?
ଫୋନ୍ ଦେଖୁଛି।
କେ କେତେଟା ଫୋନ କି?
ଦିଟା ନା।
ଦି ଟା? ଆଉ ରେ କଣ ଥିଲା? ହଁ। ହେଲୋ। ହେଲୋ।
କଣ ଖାଇଥିଲ?
ଖାଇଲୁ ଖାଇଲି ଖାଉଛ ସେ ରିକଭଲୁ ଗୋଟେ ଖାଇଲୁ ତମେ କଣ ଖାଇଥିଲ କି? ତୁମେ କଣ ଖାଇଥିଲ?
ଚାହା ବିସ୍କୁଟ୍ ଖାଇଥିଲି।
ଆଛା ଆମତି ଭୟସ୍ କଣ କଟିଯାଉଛି ମଝିରେ ମଝିରେ?
ସେ କଟିଯାଉଛି ଆଉ କଣ କରିବା।
ହଁ ହ ନେଟୱର୍କ ନାହିଁ କି ତମର ସିଆଡେ?
ନାଇଁ ଟିକେ ନେଟୱାର୍କ ଖୁଣ୍ଟି ଉଡି ଯାଉଛି ଜିଓ ନେଟୱାର୍କ ଖୁଣ୍ଟି ଟିକେ ଗଡ ବଡ ଆମର।
କହୁନା ଆମ୍ବାନୀକୁ ଲଗେଇବ?
ଅମ୍ବାନୀ ଆମ ଘର ଆଡେ ଆସିବନି। ଅମ୍ବାନୀ କୋଉଠି ଆମେ କୋଉଠି ତାକୁ ଡାକି ପାରିବୁ।
ତା ସ୍ତ୍ରୀ କେମିତି ଆସଥିଲା ଏଠି?
ହାଁ
ତା ସ୍ତ୍ରୀ କେମିତି ଆସିଥିଲା ?
ତା ସ୍ତ୍ରୀ ଆସିଥିଲା ତା କିଟ ବାଲାଙ୍କର ଇଏ ଅଛି ସେମାନେ ଆଣିପାରିବେ।
କଣ ଅଛି?
ତାଙ୍କର ଅଛି ପଇସା ଅଛି କିଟ ବାଲାଙ୍କର ସେ ଆଣିପାରିବେ।
ଠିକ ତମର ନାହିଁ ତମର ପ୍ରବଳ ପଇସା କୁ ମୁୁ ତମର କଟେ ପ୍ରବଳ ପଇସା ମୁଁ ଖଳୁଛି
ଆମର ନାହିଁ। ଟଙ୍କାଟେ ନାହିଁ।
ଓହୋ ଆଉ। ହୁଁ ହୁଁ ଆଉ ସବୁ ଘରେ କଣ କରୁଛନ୍ତି?
ଘରେ ଏ ଅଛନ୍ତି ଆଉ।
ଅଛନ୍ତି ମାନେ କିଏ କିଏ?
ଘରେ ମାମା
ଆଉ
ଆଉ
ଆଉ କିଏ? ଘରେ ଭାଇ ଭଉଣୀ ବାପା ମା ଚାରି ପାଞ୍ଚ ଜଣ ଆଉ।
ହଉଛି।
ହେଲୋ। ନେଟୱାର୍କ୍ ପାଉନି କି କଥା ଶୁଭୁନି?